ହାଲ୍ ହାଲୋ।
ହଁ ଉଁ ମ୍ୟାଡାମ୍ କୁହନ୍ତୁ?
ହଁ ମ୍ୟାଡ଼ାମ୍ ନମସ୍କାର।
ନମସ୍କାର।
କେମତି ଅଛନ୍ତି?
ହଁ ଭଲ ଅଛି। ଆପଣ ଏଇ ଖାଇକିନା ବସିଥିଲି।
ଆଛା। ଆଉ ବର୍ଷା ହୋଉଛି ସିଆଡେ?
ନା ଏବେ ଆଉ ବର୍ଷା ହଉନି କମି ଯାଇଛି ଆଉ ହଉଛି ଆ ଏ ଏବେ ହୋଉନି ଟୋଟାଲ ପବନ କିନ୍ତୁ ମସ୍ତ ହୋଉଛି।
ଆଛା ହଁ ବର୍ଷାଛା ମାନେ ବନ୍ଦ ହେଇଯାଇଛି ପବନ ଦୋଉଥିବ ଥଣ୍ଡା ପବନ।
ହଁ ସିଆଡେ ହୋଉଛି?
ନାଇଁ ନାଇଁ ଇଆଡେ ବି ସନ୍ଧ୍ୟାବେଳେ ଯାହା ଟିକେ ହୋଉଥିଲା କିନ୍ତୁ ଛାଡିଗଲାଣି ତାପରେ।
ଓହୋ ଆଉ କଣ? ଖାଇଥିଲି ମୁଁ ରୁଟି ଆଉ ଭଜା। ଆଉ କ୍ଷୀର ଏସବୁ ତମେ ଖାଇ ସାରିଲଣି?
ନାଇଁ ନାଇଁ ମୁଁ ଟିକେ ବାହାରକୁ ଯାଇଥିଲି କାମ ପାଇଁ ତ ସିଆଡୁ ଆସିଲି ଏବେ ଆଉ ଖାଇନି ଖିଆ ହେବ ଆଉ। ରୁଟି କିଏ ଆପଣ ବନେଇଲେ?
ଉଁ ରୁଟି ହଁ ଭାଉଜ ବେଲି ଦେଲେ ମୁଁ ସେକିଦେଲି।
ଆଚ୍ଛା ଆପଣଙ୍କୁ ରୋଷେଇ ବାସ ଆସେ?
ହଁ ସେମତି ଗୋଟେ ଗୋଟେ କ ଆସେ ବଟ କହିଦେଲେ ବି କରିଦେବି ଏମତି
ଆଛା କଣ ବନାନ୍ତି ଆପଣ?
ଆ ମାନେ?
ମୁଁ କହିଲି କଣ ବନାନ୍ତି ଭଲ ଲାଗେ ଆପଣଙ୍କୁ ବନେଇବା ପାଇଁ ରୋଷେଇରେ?
ମତେ ରୋଷେଇ
ହ
ମୋତେ ତ ରୁଟି କରିବାକୁ ବହୁତ ଭଲ ଲାଗେ ମାନେ ନିଜେ ଏକା କରି ଦେଲିକି ଏକ କା ଶିଖିବାକୁ ବହୁତ ଭଲ ଲାଗେ।
ଆଛା ଆଉ ତରକାରୀ ପତ୍ର କିଛି ରୋଷେଇ?
ହୁଁ ତରକାରୀ ଉଁ ଯାହା କହିଲେ କରିଦେବି ମତେ ଭଜା ଭଜା ସବୁ ଆସିବ କେମିତି କରାଯାଏ ଆଉ ତରକାରୀ ବି ଆସିବ ଗୋଟେ ଗୋଟେ ତରକାରୀ ହଉଛି ଏତେ ଠିକରେ ମାନେ କହିଦେଲେ କରିଦେବି।
ଆଛା ପ୍ରଥମ କ ପ୍ରଥମ ଚେଷ୍ଟାରେ ଭଲ ବନେଇ ଦିଅନ୍ତି?
ସୁୁଭାହୋଉନି।
ମୁଁ କହିଲି ପ୍ରଥମ ଚେଷ୍ଟାରେ ଭଲ ବନେଇ ଦିଅନ୍ତି ଖାଇବା ମାନେ ଯୋଉ ବି? କ ମାନେ କହିଲେ ବନାନ୍ତି ଯାହାବି ସେ ଭଲ ହେଇଯାଏ?
ହଁ କେବେ କେବେ ଖରାପ ହେଇଯାଏ। ହୁଏତ ଆ ଭଲ ହୁଏ। କାରଣ ମୁଁ କରିଲିଣି ନା କେତେ ଥର ସେଇଥିପାଇଁ।
ଆଛା କଣ ବନେଇଛନ୍ତି ଆପଣ?
ହଁ ଯୋଉ ମାମା ମାମା ମାନେ ମାଙ୍କ ଦେହ ଖରାପ ଥାଏ କୁହନ୍ତି ଇ ଯୋଉ ହୋଉଛି ମାନେ ଖାଇବା ପିଇବା ଲ କରିଦବା ପାଇଁ କରିଦିଏ ଆଉ। ଏଇ ଭାତ ଡାଲମା ତରକାରୀ କିଛି ବି ହଉ କୋବି ତରକାରୀ ହଉ ଯାହାବି
ଆଛା ନନଭେଜ ବନ୍ ନନଭେଜ ତରକାରୀ ବନାନ୍ତି?
ହଁ ମାଛ ତରକାରୀ ଆସିଯିବ। ଚିକେନ ତରକାରୀଟା ଆସିବ ମାନେ କହିଦେଲେ କ
ଆଚ୍ଛା ଆଚ୍ଛା କହିଲେ କରିବେ ନା? ନିଜ ହାତରନ୍ଧା ରୋଷେଇ ଆପଣଙ୍କୁ ଭଲ ଲାଗେ ମାନେ ଏମତି ଲାଗି ଖାଇଲେ କି ହଁ ବହୁତ୍ ବଢିଆ ବନେଇଛି। ହ୍ୟାଲୋ।
ହଁ।
ହ୍ୟାଲୋ। ଶୁଣ ହେଲା, ହଁ କୁହନ୍ତୁ।
ହଁ ଶୁଣା ହଉଚି।
ହଁ ମୁଁ କହିଲି କି ଆଉ ନିଜେ ଯଉ ବନେଇଛନ୍ତି ରୋଷେଇ କରିକି ଆପଣଙ୍କ ହା ତ ରନ୍ଧା ନିଜେ ଖାଇଲେ ଏମିତି ଲାଗେ କି ହଁ ଭଲ ହେଇଚି। ନାଇଁ ନିଜକୁ କେମିତି ଲାଗେ? ନିଜେ ବନେଇଥାନ୍ତି ନିଜେ ଖାଆନ୍ତି ନିଜକୁ କେମିତି ଲାଗେ?
ସେମତି ଚଳିଲା ଭଳି। ମତେ ଲାଗେ କି ସମସ୍ତଙ୍କୁ ଭଲ ଲାଗୁ। ମତେ ଭଲ ଲାଗୁ ନଲାଗୁ।
ଆଛା। ନିଜ ପାଇଁ କେବେ କିଛି ଆମର ଯୋଉ ଦିନରେ ମୁଁ ନିଜେ ରୋଷେଇ କରିଥିଲି ଯେହେତୁ ମମିଙ୍କ ଦେହ ଭଲନଥିଲା। ରୋଷେଇ କରିଥିଲି ଚିକେନ୍ ତରକାରୀ।
ଚିକେନ୍ ତ
ତରକାରୀ ହଁ।
ତାହେଲେ ମୁଁ ତ ଚିକେନ ତରକାରୀ ଜାଣିନି ତମେ ଟିକେ କହିଦବ ମୁଁ କରିଦେବି ତମଠୁ ଶୁଣିକି।
ରେସିପି ଶୁଣିବେ?
ହ।
ଉଁ ଆଚ୍ଛା ମୁଁ କହୁଚି ରେସିପି। ମୁଁ ମୁଁ ଦିଟା ୱେ ରେ ଚିକେନ ତରକାରୀ ମୁଁ ଗୋଟେ ନିଜେ ଯେମିତି କଷେଇ କି କରନ୍ତି ସେଇଟା ଜାଣିଥିଲି। ହେଲେ ମୋ ଦିଦି ବଡ ଦିଦି ଯିଏ ସେ ଭାଜିକି କରିବା ଶିଖେଇଥିଲେ ହେଲା।
ଉଁ ହୁଁ।
ତ ଯଉ । ମ୍ୟାରିନେଟ ତ କିଛି କରିନଥାନ୍ତି କଣ ଯୋଉ ଧୋଇକି ଚିକେନ ରଖିଥାନ୍ତି। ତାକୁ ତେଲ ଗରମ ହେଲେ ଯାଇକି ସେଥିରେ ତେଲ ଗରମରେ ଯୋଉ ଗୋଟା ମସଲା ପଡେ। ଗୋଟା ମସଲା ତ ଜାଣିଥିବେ। ହଁ। ସେକୁ ପଡେ। ତାପରେ ଟିକେ ଚିନି ପକେଇକି ଆଉ ପିଆଜ ପକେଇକି ଫ୍ରାଏ କରନ୍ତି। ସେ ପିଆଜ ମାନେ ସ ପୁରା କୁକ୍ ହେଇନଥିବ ଟିକେ ଥିବ। ମାନେ ପାଚି ନଥିବ ପିଆଜ ଟିକେ ଥିବ ହଁ। ସେଥିରେ କଞ୍ଚା ଚିକେନ କଞ୍ଚା ଚିକେନ ଆଉ ତାକୁ ଭାଛନ୍ତି କଞ୍ଚା ଚିକେନ କୁ ପକେଇକି।
ଓ ଏଇଟା ଭାଜିକି କରନ୍ତି।
ହଁ ଏଇଟା ଭାଜି ଏଇଟା ମୁଁ ଆଜି ଯୋଉ କରିଥିଲି ଏଇଟା ଭାଜିିକି କରିଥିଲି।
ଓହୋ।
ଚିକେନ କୁ ସେଇ ପିଆଜ ଆଉ ତେଲରେ ଭାଜିଥିଲି। ସେଠି ଟିକେ ବ୍ରାଉନ ହେଲାରେ ତାଥିରେ ମୁଁ ଲୁଣ ଆଉ ଆଗ ଟମାଟୋ କାଟିକି ପକେଇଲି। ତାପରେ ଲୁଣ ପକେଇଲି ହଳଦୀ ପକେଇଲି।
ହଁ। ଟମାଟ ପକେଇଲେ ତ ସିଝେନି ନା ଆଗେ।
ଟମାଟୋ ସିଝିଯିବ। ଟମାଟୋ ଥୋ ଥୋଡ଼ିନା ଟାଣ ପରିବା ସେ ହେଇଯିବ।
ଟମାଟ ସିଝିଯିବ। ବଟ ଟମାଟ ପକେଇ ସାରିଲା ପରେ ଯୋଉ ଜିନିଷ ଟା ମାନେ କରୁଥିବ ମୁଁ ଚିକେନ ହଉ ଚିକେନ ପକେଇ ସାରିଲା ପରେ କଣ ଟମାଟ ପକେଇଲେ?
ହଁ ଚିକେନ ଉପରେ ଟମାଟ ପକେଇଲି।
। କଣ କୁହନ୍ତି କି ଖଟା ଜିନିଷ ପଡିଲେ ମାନେ ହୁଏନି ସିଝେନି ଠିକ ରେ।
ନାଇଁ ଖଟା ନାଇଁ ଟମାଟୋ ଫ୍ରେଶ ଥିବ ଭଲ ଥିବ କିଛି ମାନେ ଖ ଖାଟା ବି ନଥିବ ଏତେ। ମୁଁ ବହୁତ ଅଳ୍ପ ଟମାଟ ପକେଇଲେ ଚଳିବ ନ ପକେଇଲେ ବି ଚଳିବ। କାହିଁକି ନା ବହୁତ ଅଳ୍ପ ପକେଇଥିଲି ମୁଁ। ଟମାଟ ପ କେଇଥିଲି ତାପରେ ଲୁଣ ପକେଇଥିଲି ହଳଦୀ ପକେଇଥିଲି ଟମାଟ ବହୁତ ଜଲଦି ସିଝ ଝିବ ବୋଲି ଲୁଣ ତାପରେ ପକେଇଥିଲି। ହଁ ତାପରେ ସେ ତାକୁ ଭାଜି ସାରିଲା ପରେ ଯୋଉ ପେଷ୍ଟ ଥିଲା ଅଦା ରସୁଣ କଞ୍ଚା ଲ କା ଆଉ ଧନିଆ ପତ୍ର ପେଷ୍ଟ
ହଁ, ହଁ।
ତାକୁ ବାଟିକି ରଖିଲି, ତାକୁ ପକେଇଲି ତା ଚିକେନ ଉପରେ।
ହୁଁ।
ସେଇଥିରେ ଚିକେନ ମ୍ୟାରିନେଟ୍ ହେଲେ, ସେଇଥିରେ ଚିକେନ ପାଣି ଛାଡ଼ିବ।
ଓହୋ।
ତାକୁ ପୁରା ଭଲସେ, ଯେମତି ଟିକେ ଡ୍ରାଏ ହେଲା ସବୁ ତକ। ତାରି ଉପରେ ମସଲା ଯୋଉ ଗୋଲ ଲଙ୍କା ଗୁଣ୍ଡ, ଆଉ ଚିକେନ୍ ମସଲା, ଧନିଆ, ଜିରା,
ହୁଁ।
ଏସବୁ ପକେଇଲା କାଶ୍ମୀରୀ, ଏଗୁରା ସବୁ ପକେଇକି ସିଏ ଅଟୋମେଟିକ୍ ହି ରେଡ୍ ଆସିଯିବ ଆଉ। ସ୍ମେଲ୍ ବି ଆସିବ। ଯେତେଳେ ଚିକେନ୍ ପାଣି ଛାଡିବ। ପାଣି ଛାଡିକି ତେଲ ଛାଡ଼ିବା ଆରମ୍ଭ କରିବ। ସେତେବେଳେ ଜାଣିବା ଯେ ଚିକେନ଼୍ କଷିଆ ହେଇସାରାଲାଣି। ତ ଏପଟେ ସାଇଟ଼୍ ରେ ମୁଁ ଆଳୁ କଷା ଉ ଥାଏ। ଆଳୁକୁ ଯୋଉ ଇଏ ପକେଇକି, ଲୁଣ ପକେଇକି କଷଉ ଥାଏ। ହଁ, ଭାଜୁଥିଲି।
ହୁଁ।
ଏପଟେ ଆଳୁ ହେଇଗଲା। ଘୋଡେଇକି ରଖିଥିଲା ଆଳୁ ସିଝି ଯାଇ, ତ ଏପଟ ହେଇଗଲା। ଏପଟେ ଆଳୁ ପୋ ସେପଟେ ଚିକେନ୍ କ-କଷଉ ଥାଏ। ତା'ପରେ ସେ ଚିକେନ୍ ରେ, ଏଇ ଆଳୁ ଟା ଯୋଉ ଭାଜିଥିଲି। ସେଇ ଆଳୁ ଟାକୁ ଦେଇକି, ଆଉ ଟିକେ ଭଲ୍ ସେ କଷେଇଦେଲି। ଯେମିତି ଟିକେ, ଉମ୍ ଆଳୁ ଆଉ, ଚିକେନ୍ ପୁରା କଷି ହେଇଯିବ।
ହୁଁ, ହୁଁ, ସେ ବି ସିଝି ଯାଇଥିବ। ଇଏ ବି ସିଝି ଯାଇଥିବ ଆଉ।
ଏତେ ଭାଜିଲା ଭିତରେ ଚିକେନ୍ ସି ମାନେ ସିଝିଯାଏ। ଆଉ, ଯଦି ଆମେ ମସ୍ ମସଲା ମସଲି ପୁରା ରେଡ୍ଡୀ କରିସିଲା ପରେ ଯାଇକି ଚିକେନ଼୍ ପକଉ। ସେଟା ଟିକେ ଟାଇମ୍ ଅଧିକ ନିଏ ସିଝିବା ପାଇଁ ଆଉ।
ହଁ, ହଁ।
ତ ଅଧିକ ଭାଜି ଦେଇଥିଲି। ତ ଇଏ ସିଝି ଯାଇଥିଲା।
ମୁଁ ଯେ, ମତେ ଜଣା ଅଛି, କୋଉଟା କହିଲ? ଯୋଉ ସବୁ ମାନେ ଗୋଟା ମସଲା ପକ୍ କେଇକି, ଆଉ ମସଲା ପକେଇସାରିବ ବଟା ମସଲା। ଆଉ ତାକୁ କଷି ସାରିଲା ପରେ, ଚିକେନ୍ ଧୋଇକି ରଖିଥିବ। ପକେଇବ, ଲୁଣ ପକେଇବ। ସେଟା ହେଲ୍ ମାନେ ହଁ, ସେଟା କରା ହେଇ ସାରିଲା ପା ହୁଁ।
ସେଇଟା ଆଉ, ସେଟା ଟିକେ ଅଧିକ ଟାଇମ୍ ଲାଗେବୋଲି, ମୁଁ ସେଇଟା ମାନେ ଯେହେତୁ ଜଲ୍ଦିରେ ଥିଲି ତ ସେଇ ଗୋଟେ, ଏମିତି କରିଦେଲିି ଆଉ। ଜଲ୍ଦି ସରିବା ପାଇଁ ଆଉ। ଭାଜିଲା ଭିତରେ
କଣ ହେଇଁଚି କି?
ମମିଙ୍କର ବେକରେ ଗୋଟେ ଆବୁ ଟାଇପ୍ ର ଥିଲା। ବହୁତ ଆଗରୁ ହେଇଗଲାଣି। ବୁନ୍ ବାର ତେର ବର୍ଷ ହେଲାଣି। ସିଏ ଏବେ ଟିକ୍ ଟିକେ ମାନେ ମଝିରେ ବଢିଥିଲା। ତା'ପରେ ମମିଙ୍କୁ କିଛି ଫିଲ୍ ହୁଏନି ସେଇଟା। କିନ୍ତୁ, ମଝିରେ ଦବି ଯାଇଥିଲା ଯେ ତୁ ପୁଣି ଏବେ କାମ ପ୍ରେସର ତାଙ୍କୁ ହେଇଟା ଟିକେ ବିନ୍ଧା ହେଲାଣି। ତ ଅଧିକ ତ ହେଲା ଯାଇଁ ଆଉ ନ ରଖିକି, ତାଙ୍କୁ ସେଇଟା ଅପରେସନ୍ ପାଇଁ କୁହାହେଇଛି। ଡକ୍ ତ ଦେଖିଛନ୍ତି ଇଏ, ବ୍ଲଡ଼ ଟେଷ୍ଟ ରିପୋର୍ଟ ଟା ମଗେଇଛନ୍ତି। କାଲି ନେଇକି ଗଲେ, ସେଟା ସିଏ ଦେଖିଲା ପରେ, ତାଙ୍କୁ ଅପରେସନ କରିଦେବେ ଆଉ।
ଓହୋ! ଏବେ ମାମା କଣ କରୁଚନ୍ତି?
ଏବେ ସେ ଶୋଇ ପଡିଛନ୍ତି। ମୁଁ ଟିକେ, ମାମୁଁ ଅର ହଁ, ନାଇଁ ଖାଇନାହାଁନ୍ତି। ଶୋଇ ପଡିଛନ୍ତି ମାନେ ସନ୍ଧ୍ୟାବେଳେ ଯାହା ଟିକେ ଜଳଖିଆ ଖାଇକି ଶୋଇ ପଡିଛନ୍ତି କିନା। ମୁଁ, ମାମୁଁ ହରୁ ତ ଆସଲି। ହେତି ପାଇଁ କିଛି ଗୋଟେ ବନଉଛି, ଯେ ଖାଇବେ ଆଉ। ତା'ପରେ ଆଉ।
କଣ ବନେଇଚ?
ସେଇ ଯୋଉ ଚିକେନ୍ ଟା ରଖିଥିଲି। ସେଥିରୁ କିଛି କଞ୍ଚା ଚିକେନ୍ ମୁଁ କାଢି ଦେଇଥିଲି। ତାକୁ ମ୍ୟାରିନେଡ଼ ହଁ, ତାକୁ ମ୍ୟାରେ ହଁ କଞ୍ଚା ଚିକେନ କାଢି ଦେଇଥିଲେ ତାକୁ ସନ୍ଧ୍ୟାବେଳେ ମ୍ୟାରିନେଟ୍ କରିଦେଇକି ଯାଇଥିଲ ଏ ତ ପୁରା ହେଇ ସାରିଲାଣି। ଏଵେ ଖାଲି
ଓହୋ।
ଉଁ ରୁଟି ଚକଟିଆର ଅଛି ଆଉ ସେ ଯୋଉ ଚିକେନ ଟାକୁ ଛାଣିକି ଚିଲ୍ଲୀ କରିଦେବି ଆଉ।
ରୁଟି ମାନେ କରିବ।
ହଁ ରୁଟି ଚକଟି ଦେଇକି ଯାଇଥିଲି ଖାଲି ଏଇନା ରୁଟ କଥା ହେଇସାରିଲା ପରେ ରୁଟି ହଁ ରୁଟି ଟା କରିବି ଆଉ ହଁ। ହଁ ମୁଁ ଜାଣିଛି ଯେ ମମି ଯେହେତୁ କରନ୍ତି ମୁଁ କରେନି ନହେଲେ ମମି ଯୋଉ ଛଅ ମାସ ମାନେ ଏପଟ ସେପଟ ହେଲା ହସ୍ପିଟାଲ ରେ ବାବାଙ୍କ
ହୁଁ, ହୁଁ, ହୁଁ।
ସେ ସେଠି ରହିଲେ ନା ବହୁତ ଦିନ ହବ ସେଠି ରହିଲେ। ମୁଁ ଘରର ରୋଷେଇବାସ ସବୁ ମାନେ କରିଛି ଶିଖି ଯାଇଛି ସବୁ।
ହଁ ହଁ ଯାହାହଲେ ଶିଖିବାକୁ ହବ।
ହଁ ଯେହେତୁ ବଡ ଦିଦି ହସ୍ପିଟାଲ ସମ୍ଭାଳିଲେ ବାବାଙ୍କ ଦେହ ସେଠାରେ ସବୁ ମେଡ଼ିସିନ ପତ୍ର ସମ୍ଭାଳିଲେ ତ ମୋତେ ଘର ଟିକେ ଦେଖିବାକୁ ପଡ଼ିବ ନା ଜଣେ କିଏ ନ ରହିଲେ ପୁଣି ଅସୁବିଧା
ହଁ ଯାହା ହେଲେ ଝିଅ ପିଲା ମାନ ସବୁଥିରେ ଥିବା ଦରକାର ନାଇଁ କି।
ସେ ହଁ ମୁର ଏକଜାମ ମ ବି ରହୁ ଥାଏ ସେଇ ସମୟରେ ଗ୍ରାଜୁଏସ ସରିବ ନା ସିକ୍ସ ସେମିଷ୍ଟାର ଥାଏ। ତ ମତେ ଘର ପରୀକ୍ଷା ସବୁ ଦେଖିବାକୁ ପଡୁଥିଲା। ଏବେ ଏଇ ଦେଢ ମାସ ହବ ମୋର ଗ୍ରାଜୁଏସନ୍ ସରିଛି।
ମାନେ ସରିଗଲାଣି?
ହଁ ହଁ।
ହଁ।
ତମ-ତମେ କଣ ପଢୁଥିଲ ଗୋଟେ କହିଲ ବା
ହଁ ମୁଁ ମୁଁ ପା ଏଵେ ପ୍ଲସ ଥ୍ରୀ ଥାର୍ଡ ଇୟର ହେଲା।
ହଁ ହଁ।
ହ ଆଉ ତୁମ ସାନ ଭଉଣୀ ଭାଇ, ହଁ
ଭାଇ ତ କେହି ନାହାନ୍ତି। ସାନ ଭଉଣୀ ତ ଦି ଜଣ ଆଉ, ଜଣେ ହଁ ଜଣ ମୋର ତଳେ ଯିଏ ମାନେ ତିନି ନମ୍ବର ଯିଏ ସିଏ ବି ଆଜି ମେଡିକାଲ୍ ଯାଇଥିଲେ। ମମିଙ୍କ ସାଙ୍ଗରେ ତାଙ୍କ ଆ କି ଦେଖିବା ପାଇଁ। ହେଲେ ଡକ୍ଟର ଦେଖିକି କହିଲେ, ମୋ ଭଉଣୀ ଯିଏ ଆମେ ଚାରି ଭଉଣୀରୁ, ମୁଁ ତାଙ୍କର ସେ ଆଖି ଦେଖିବା ପାଇଁ, ଆଖି ଟା ଟିକେ ଫୁଲିଥିଲା ତ ଦେଖେଇବା ପାଇଁ ଯାଇ ଥିଲେ ସେ ସିଏ ଡକ୍ଟର କହିଲେ କି ଆଖି ଇନ୍ଫେକ୍ସନ ହେଇଯାଇଛି, ଭିତର ରେଡ୍ ପଡିଯାଇଛି ପୁରା ପତାଟା
ହଁ।
ତ ଅପରେସନ୍ କରିବା ପାଇଁ କହିଛନ୍ତି, ମେଡିସିନ୍ ଦେଇଛନ୍ତି ସାତଦିନ୍ ପାଇଁ ଖାଇବେ ଆଉ ଡ୍ରପ୍ ପକେଇବେ, ଯଦି ନ ଭଲ ହେଲା ଫୁଣି ଅପରେସନ୍ ତାଙ୍କର ହବ ଆଉ।
ତାଙ୍କର ବି?
ହଁ କହିଛନ୍ତି ଯଦି ଭଲ ହେଇ ଯେ ଭଲ କଥା ମାନେ ଯୋଉ ଏ ଯୋଉ ମେଡିସିନ୍ ହଁ
ଔଷଧ ଲଗାନ୍ତୁ
ଲଗାନ୍ତୁ ଦେଇଛନ୍ତି ମେଡିସିନ୍ ଆଉ ଔଷଧ ଦେଇଛନ୍ତି ସାତ ଦିନ୍ ପାଇଁ। ଯଦି ତା ଭିତରେ ଭଲ ହେଇଗଲା ତ ଭଲ କଥା ତ ନହେଲେ ଅପରେସନ୍ କରି କହିଛନ୍ତି ଦେଖିବା କଣ ହଉଛି ଆଉ।
ଓହୋ। ଆଉ କେ ତେବେଳେକୁ ରୋଷେଇ ହଁ, ହଁ। ମୁଁ କହିଲି କେତେବେଳେ ରୋଷେଇ ସରିବ ଖାଇବ କେତେବେଳ?
ହଁ ସେ ସବୁ ଜଳଖିଆ ଖାଇକି ଶୋଇଛନ୍ତିନା ମୁଁ ଗାଡି ଟା ଟିକେ ଖରାପ ଥିଲା ମୁଁ ହଜାଡାକୁ ଯାଇଥିଲ ଏରି ବଜା ସନ୍ଧ୍ୟା ବେଳେ ଯେତେବେଳେ ଫୋନ କରୁଥିଲେ। ମୁଁ ସେଠୁ ଆସିକି ତାଙ୍କୁ ଜଳିକିଆ ଦେଇଦେଇକି ଯାଇଥିଲି। ଆଇଥିଲି ମାମୁ ଘର ଟିକେ। । ବରା ଧରିକି ଆସିଥିଲି ହେରି ତ ତାଙ୍କ ସାଙ୍ଗରେ ବରା ତରକାରୀ ଖାଇଥିଲି।
ତମେ କଣ ଖାଇଥିଲ?
ତାଙ୍କଲି ସାଙ୍ଗରେ ଖାଇଥିଲେ ବରା ତରକାରୀ।